ହାଲୋ।
ହଁ
କଣ କରିଥିଲୁ?
ଏଇଠି ବସିଥିଲି ଆଉ।
ହୁଁ ଆଉ ରୋଷେଇ ସରିଲାଣି?
ନାଇଁ ରୋଷେଇ ଆରମ୍ଭ ହଉଚି। ରୋଷେଇ ତ ବୋଉ କରୁ ଯେ ଆରମ୍ଭ ସବୁ ହଉଚି ଏଇନେକା ଆଉ।
ନା ମୁଁ ବି କିଛି କରିନି ଆଜି ତ। ଆଜି ତ ଶନିବାର ଟା ଆଉ ଦେଖିବା। କଣ କରିବା ଆଜି ତ ଯଦି ହବ ଅରୁଆ ରାନ୍ଧିବି। କିଛି ରୋଷେଇ କରିନି ପରିବା ବି କିଛି ନାହିଁ ବାଡ଼ିରେ ଯୋଉ ଲଗେଇଥିଲି। ଏ ଜହ୍ନି ଭେଣ୍ଡି ତାକୁ ଲଗେଇଥିଲି ଜେ କାଲି ରାତିରେ ସେଣ୍ଢ ପସିକି ସବୁ ଖାଇ ଦେଇଛି। ସକାଳୁକୁ ମୁଁ ଯେତେବେଳେ ତୋଳିବା ପାଇଁ ଗଲି ଦେଖିଲା ବୁଳୁକୁ ଆଉ କିଛି ନାହିଁ। ଦେଖିଆ କଣ କରିବା ଏଠି ତ ପାଖରେ ବି ଆମର ଦୋକାନ ବଜାର ସୁବିଧା କିଛି ନାହିଁ। ଉଁ ଦେଖିଆ ଯଦି ହବ ନହେଲେ ଆଣିକି ବଜ ବଜାରକୁ ଯିବାକୁ ପଡିବ ଆଣିଲେ ଯାଇକି ରୋଷେଇ କରିବେ ଆଉ। ତମର ସେପଟେ ପନିପରିବା ସୁବିଧା ସବୁ ଅଛି।
ଆମର ସୁବିଧା ଅଛି ତ ସେଇ ଟିକିଏ ସେଇ ଗାଈ ଆଉ ଷଣ୍ଢ ପଶ ଯାଉଛନ୍ତି ବାରିରେ ଟିକେ। କିନ୍ତୁ ଆମର ଯେହେତୁ ଟିକେ ପାଚେରୀ ଆଉ ତାର ଯୋଉ ତି ବୁଲେଇ ଦେଇଚ ସେଥି ଆମ ବାରିରେ ଟିକିଏ। ଏଁ ପରିବା ରହୁଛି କିନ୍ତୁ ଅଲଗା ଲୋକଙ୍କ ବାରିରେ ଟିକେ। ରହୁନି ଯଦି ତମେ କହିବ କାହାକୁ ପଠେଇବ। ଆମ ବାରିରେ ବି ଆଜି ଟିକେ ଅଧିକ ପରିବା ବାହାରିଛି ମୁଁ ଦେଇ ଦିଅନ୍ତି। ତମେ ରାନ୍ଧନ୍ତ କାରଣ ସୁ ମାର୍କେଟ ତ ଆମର ପାଖ ନାହିଁ ତମର ସୁବିଧା କିଛି ଆଣିବାକୁ। ଆଣିକି କଲା ବେଳକୁ ଲେଟ ହବ କାହାକୁ ପଠେଇ ଦିଅ ମୁଁ ପଠେଇ ଦେବି ପରିବା ଦିଟା ଆଜି କରିକି ଖାଇଦବ ଆଉ।
ଆମର ବି ବେଶୀ ସାର ପଡୁନି ଆମର ଖତ ଦିଆ ହେଇକି ଯେହେତୁ ଗାଈ ଅଛନ୍ତି ଗା ଘରେ। ଆମର ବାରିରେ ନିଜ ଖତ। ଖତ ଦେଇକିରି ସବୁ ଗଛ ହଉଛି କିନ୍ତୁ ସାର ପଡୁନି ଭଲ ପରିବା ଦିଟା ବି ବାହାରୁଛି। ହଁ ଦଦି ପଠେଇବ ମୁଁ ଦେଇଦେବି ଆଉ।
ହଁ ବା ସାରଦିଆ ଜିନିଷ ଗୁଡା ଯାହା ଲାଗୁଚି। ଥରେ ବଜାରରୁ ଆମର ପୋଇ ଆଣିଥିଲେ। ସେ ପୋଇରେ ଯେତେ ଲୁଣ ହଳଦୀ ଦେଇକି ତାକୁ ସିଝେଇଲି ସେ ଜମା ସିଝିଲାନି। ଆଉ ତାକୁ ଚୋବେଇଲା ବେଳେ ସେ ଗୋଟେ ତା ସେ ପୋଇ ଭି ତରୁ କେମିତି ଗୋଟେ ବାସ୍ନା ଆସୁଥିଲା। ସେଇଟା ଯେମିତି ଗୋଟେ କଣ ଆମର ଗୋଟେ ରାସାୟନିକ ଜିନିଷ ସେଥିରେ ପାଉଡର କି ଇଏ ବୋଲି କୁରୁ କଣ ଗୋଟେ ଦିଆଯାଇଛି ସେଇ ଏତେ ଜୋର ସେଥିରୁ ଗନ୍ଧ ଆସୁଥିଲା ଯେ ସେ ଜିନିଷ ଟା ଦେହ ପାଇଁ ଏତେ ଖରାପେ ମୁଁ ଡରିକି ଆଉ ଆମର ବ ଜାର ରୁ ଯୋଉ ସବୁ ଜିନିଷ ମିଳୁଛି ମୁଁ ଡରିକି ଖାଇବାକୁ ବି ମୋର ଇଚ୍ଛା ନାହିଁ। ମୁଁ ଭାବୁଛି ଯଦି କାହାର ବିଲରେ କି ବାଡି ମାନଙ୍କରେ ଯଦି। ଦେଶୀ ଫସଲ କିଏ କୋଉଠି କରୁଥୁବ ଅଁ କେତେବେଳେ ଏମତି ଯଦି ମୁଁ ପାଉଛି ତ ତାହେଲେ ନିଶ୍ଚିନ୍ତ କିଣିକି ଆଣୁଛି ହେଲେ ସବୁବେଳେ। କଣ ଆଉ କିଏ କାହା ବାଡିରେ କଲେ ସବୁବେଳେ ତ ମତେ ଆଉ କେହି ମାଗେଣାରେ ଦେବେନି। କି ସବୁବେଳେ ବି କିଏ କୋଉଠି ବିକ୍ରି କରୁଚି ମୁଁ କଣ ଆଉ ଦେଖି ପାରୁଚି କି। କିନ୍ତୁ ଯେତେବେଳେ ବି ମୁଁ ଦେଖୁଚି ଆମର ଦେଶୀ ପରିବା ମୁଁ ଯାହା ହେଲେ ବି ଆଣୁଚି। ତମେ ଯଦି କହୁଚ ମୁଁ ଦେଖୁଛି ଯଦି ଏ ସମୟ ହେଲା ମତେ ମୁଁ ଯାଇକି ତମ ପଟୁ ଆଣିବି। ସେପଟେ ଚୁନା ମାଛ ଯୋଉ ଦେଶୀ ଚୁନା ମାଛ ମିଳୁଛି କି ତମର।
ହଁ ଆମର ତ ଏପଟେ ଟିକେ ନାଳ ଅଛି ଗାଁ ପାଖେରେ। ଆ ସେଇ ନାଳରୁ ଲୋକମାନେ ମାରିକି ଆଣିକି ବିକୁଛନ୍ତି ବି। କାରଣ ଯେହେତୁ ପାଖରେ ନାଳ ଲୋକମାନେ ଏ ସବୁ ଆଣିକି ବିକୁଚନ୍ତି, ତୋମେ ଆମର ଏପଟେ ବି ଯୋଉ ବାରି କଣ ବି ବିଲ କଣ ସବୁ ଜାଗା ଅଛି ନା ଲୋକମାନେ ନିଜ ହାତରେ ବି ସବୁ ପନିପରିବା ଲଗଉଚନ୍ତି। ତୋମେ ଏଥର ଗୋଟେ କାମ କର, ମାର୍କେଟ୍ ରୁ ଆଉ କିଛି କିଣ ଖାଅନା, କାରଣ ସେଠି ସବୁ ଜିନିଷ ହଁ ସାର ପଡିକି ହଉଛି ଦେହ, ତୋମେ ତ ହେଇ କହିଲ ଏଇନା ପୋଇ ତକ ଦେଖୁନ ପୋଇ ବଢିବ ବୋଲି ତାକୁ ସାର ଦେଇକି ବଢେଇ ଦେଇଛନ୍ତି, କିନ୍ତୁ ତାର କିଛି ଗୋଟେ ସ୍ଵାଦ ଆସୁନି କି ଭଲ ଲାଗୁନି। ଆମର ଏପଟେ ସବୁ ଦେଶୀ ଜିନିଷ ଲଗଉଚନ୍ତି ନିଜ ବାରିରେ। ବେଶୀ ସାର ପକଉନାହାନ୍ତି ଖତ ଦେଇକି ତାକୁ କରୁ ଚନ୍ତି, ଅଁ, ଚୁନା ମାଛ ବି ମିଳୁଚି ନାଳ ଯେହେତୁ ପାଖରେ ଅଛି, ସେ ନାଳରୁ ମାରିକି ଲୋକମାନେ ବିକୁଚନ୍ତି, ଘରେ ବି ଖାଉଚନ୍ତି। ତୋମେ କାଲି ତ ଅଛି ରବିବାର କାଲି ଏଁ, ମାଛ ନେଇଯିବ ମୁଁ ରଖିଥିବି ଏଇଠି ଲୋକଙ୍କୁ କହିଥିବି ରଖିଥିବେ ତୋମ ପାଇଁ। ଆଉ ଆଜି କାହାକୁ ପଠେଇକି ଟିକେ ପନିପରିବା ନେଇଯା। ଏଥର ସବୁଦିନି ଏଥର ଆମ ଗାଁକୁ ପଠେଇ ଦବ ଜଣଙ୍କୁ, ସେ ଡେଲି ଆସିକି ସଖା ଖାଳେ ବାହାରୁଛି ବି ପରିବା, ସନ୍ଧ୍ୟାରେ ବାହାରୁଚି ନେଇପାରିବେ। ଯେମିତି ନା ଡେଲି ତ ପଠେଇ ପାରିବନି ଗୋଟେ ଦିନ ଜଣଙ୍କୁ ପଠେଇଦବ। ସିଏ ତିନ ଚାରି ଦିନ ପାଇଁ ପରିବା ଯେମିତି ନେଇଯିବେ, ପୁଣି ତିନ ଚାରି ଦିନ ପରେ ଆସିଲେ ବିି ବାହାରୁଛି ସବୁ ନେଇଯିବେ। ଆମ ଗାଁ ଆଡେ ଟିକେ ଉଁ, ସବ୍ ସମସ୍ତେ ଘର ରେ ଘରେ ଲଗଉଚନ୍ତି, ବିକ୍ରି ବି କରୁଚନ୍ତି, ଖାଉଚନ୍ତି ବି।
ହଁ ମୁଁ ଏଥର ସେଇଆ କରିବି, ମୁଁ ବି ଆମର ଆମ ନିଜ ବାଡିରେ ବି ଛୋ ଟ ଜାଗା ଟେ ଏମିତି ବୁଜିକି। ତାକୁ ଯୋଉ ସେଇଠି ବି ଫସଲ ଲଗଉଛି ଖାଲି ଖତ ଦଉଚି ଜିଆ ଖତ। ଆଉ ଆମର ଯୋଉ ଗାଈ ଗୋବରର ସେଇ ଖତ ସେତିକି ମୁଁ ଦଉଚି। ଆଉ ମୁଁ ସେଥିରେ କିଛି ରାସାୟନିକ ଜିନିଷ କିଛି ବି ବ୍ୟବହାର କରୁନି। ସାର ବି ପକଉନି ଆମର ଭଲ ହଉଚି। ହେଲେ ତ ଏଇ ଷେଣ୍ଢ ରଖୁନାହାନ୍ତି। ଏ ତୋମର ସେ ଯୋଉ ତାର କହୁଚ ଦେଇକି ରଖୁଚ, ଯୋଉଟା ଆମର ଯୋଉଟା ସୂର୍ଯ୍ୟ କିରଣରେ ଯୋଉ ତାର ସୋଲାର ଯୋଉଟା କୁହନ୍ତି ସେଇ ତାର ଦେଇକି ତୋମର ବାଡ ଟା ବୁଜୁଚ ନା ଆଉ କୋଉ ତାରରେ ବାଡ ଟା ବୁଜୁଚ?
ଅ, ଉଁ, ଆମର ତ ମାନେ ବିଲରେ ବି ହଉଚି ଚାଷ ଗ- ବାରିରେ ବି ହଉଛି। ବିଲରେ ଯୋଉରା ହଉଛି ସେଇଠି ସୋଲାର ଘର ପାଖରେ ଆମର ସବୁ ପାଖାପାଖି ବିଲ ଅଛି, ଯୋଉଟା କି ଏ ଘରୁକୁ କନେକ୍ସନ୍ ହେଇକି ସୋଲାରରେ ଉ, ବିଲରେ ସୋଲାର ଦିଆ ହଉଛି। ଆଉ ବାରିରେ ଯୋଉରା ବାରି ଯୋଉ ତାର ବୁଲାନ୍ତିନି ଯୋଉ ଓ ଖୁଣ୍ଟ ଦେଇକି ସେଇ ତାର ବୁଲା ହେଇଚି। ଏ ତ ଟିକେ ତଳୁ ଉପରୁକୁ ଟିକେ ଅଧିକ ଇଏରେ ବୁଲା ଯୋଉଟା କିି ଡେଇଁ ପାରୁନାହାନ୍ତି କି ଭାଙ୍ଗି ପାରୁନି। ଆଉ ସ- ବା-ବିଲରେ ଯୋଉଟା ସେଇଟା ହେଲା ସୋଲାର ଦିଆ ହେଇକି କରାହଉଛି।
ମୁଁ ଭାବୁଛି ଆମର ଏ ଆମ ନିଜ ବାଡିରେ ଯୋଉ ଫସଲ ମୁଁ ଲଗଉଚି ଅଳ୍ ପ ନଗଉଚି ମୁଁ ଭାବୁଛି ଆମ ବାଡି ଆଗକୁ ଆଉ ଟିକେ ଟିକେ ସାମାନ୍ୟ ଦୂର ପଡିବ ସେଇ ଜାଗା ଟା ମୁଁ ଭାବୁଛି ମୁଁ ତ ଜାଣିନଥିଲି ମୁଁ ଏବେ ଶିଖିଲି। ଏ ଶିଖିକି ରେ-ମୁଁ ସେଇଆ ଭାବୁଛି ସୋଲାର ଆଣିକି ସେ ଯୋଉ ତାର ସେଇଟା ସଂଯୋଗ କରିଦେଲେ ସେଇ ଯୋଉ ତାର ଦେଇକି ଆଉ ଷେଣ୍ଢ ପଶିବନି। ତା ସାଙ୍ଗରେ ମୋର ବି ମୁଁ ଏଠି ଛୋଟ ଜାଗାରେ ଲଗଉଥିଲି। ସେଠିକି ଆଉ ଟିକେ ଦୂର ଟି କେ ବାଟ ପଡିବ ଦୂର ହଉ ପଛେ ସେଠି ଆଉ ଟିକେ ବଡ ଜାଗାରେ ଲଗେଇଲେ ମୋର ପରିବା ଦିଟା ବି ଅଧିକ ବାହାରୁଥା। ଆଉ ବିନା ସାରରେ। ଖାଲି ଖତ ଦେଇକି ମୋର ସେଇ ମାଟି ଟା ବି ଆମର ଏଇ ମାଟିଠୁ ସେଇ ମାଟି ଟା ଆହୁରି ବି ବଳୁଆ ଅଛି। ସେ ମାଟି ଟା ଆମର ଯାହା ସେଠି ଗୋଟେ କରିଦେଲେ ବିନା ଖତରେ ବି ସେଠି ହବ ଭେଣ୍ଡି ଲ ପକା ଯାଉଚି ଖାଲି ଭେଣ୍ଡି ଭିତରେ ପ୍ରବଳ ମଞ୍ଜି ବାହାରୁଚି। କିନ୍ତୁ ଆମେ ଯୋଉ ଦୋକାନ ବଜାରରୁ ଯୋଉ ଭେଣ୍ଡି କିଣୁଚେ ହେଟା ଭିତର ଗୁଡା ଫମ୍ପା ଗୁଡା କିଛି ନାହିଁ ତା ଭିତରେ ବରଗୁଡି ଯଦି କିଣିକି ଆମେ ଆଣୁଚେ ତାହେଲେ ଘରକୁ ଆଣୁଚେ ଗୋଟେ ଦିନ ରହିଗଲା ପରେ ସେ ତାପର ଦିନକୁ ସବୁ ହଳଦିଆ ପଡିକି ପଚି ଯାଉଚି। ମୋର ତ ଟୋଟାଲି ଇଚ୍ଛା ନାହିଁ ମୁଁ ସେ ଯୋଉ ବାହାର ଜିନିଷ ଖାଇବାକୁ। ଖାଲି ଘର ଜିନିଷ ଯଦି କୋଉଠି ବାଡିରେ କୋଉଠି ଜହ୍ନିଟେ ହେଇଚି କାକୁଡିଟେ ହେଇଚି ଭେଣ୍ଡିଟ ହେଇଚି ମୁଁ ସେଇ ଜିନିଷକୁୁ ଭାରି ଭଲ ପାଉଚି ଖାଇବାକୁ ଆଉ ଶାଗ ଗୁଡା କଂପାଇଁ ସବୁ ପଚିଗଲା କି ଏବେ ମୁଁ ମଞ୍ଜି ପକେଇଥିଲି। ଏଇ ବର୍ଷା ଯୋଗୁ ପଚିଗଲା ନା ଆଉ କଣ ପାଇଁ?
ଉଁ ବର୍ଷା ଯୋଗୁ ତ ପଚି ଯାଉଚି ତାପରେ ଗୋଟେ ଗୋଟେ ମଞ୍ଜି ବି ଭଲ ପଡୁନି। ମାର୍କେଟରୁ କିଣିକି ଆଣିଥିଲ ନା ଘରେ ଥିବା ମଞ୍ଜି ଲଗେଇଥିଲ?
ନାଇଁ ମୁଁ ବଜାରରୁ କିଣିକି ଆଣିଥିଲି ସେ ମଞ୍ଜି।
ସେ ଗୋଟେ ଗୋଟେ କଣ ହୋଉଚି କହିଲ ସେ ମଞ୍ଜି ଯୋଉରା ରଖୁଚନ୍ତି। ସେମାନେ ସାର ଦେଇକି ବଢେଇ ଦେଇକି ସେଇ ମଞ୍ଜିଉରା ରଖୁଚନ୍ ଯୋଉଟା କି ସବୁ ମାଟିରେ ବି ସବୁ ଜିନିଷଟା ହୋଉନି ସବୁ ପ୍ର କାର ମଞ୍ଜି। ତ ସେଇଟା ମାଟିର କିଛି ପ୍ରୋବ୍ଲେମ୍ ଥିବ ନହେଲେ ସେଇ ମଞ୍ଜି ଯେଉଁ ସାର ପକ୍କା ମଞ୍ଜି ହେଇଥିବ ସେ ଇଥିପାଇଁ ପଚିଗଲା ତାପରେ ତମେ ଜାଗା ସବୁବେଳେ ଚେଞ୍ଜ କରିବ ଯୋଉଠି ଲଗ ଧର ଆଜି ଏ-ଏଇ ଜାଗାରେ ଏ ବର୍ଷ ଲଗେଇଚ ଆଉ ଗୋଟେ ନୂଆ ଜା ଗାରେ ଆର ବର୍ଷ ଏମିତି ଲଗେଇଲେ ଆଉ ଗୋଟେ ଜାଗାରେ ଗୋଟେ ଜିନିଷ ସବୁବେଳେ ଲଗେଇଲେ ବି ଟିକେ ମାଟି ଇଏ ହେଇଯାଇଥାଏ ତ ହୁଏନି। ଶାଗ ବି ଲଗାଇବ ଭଲ କାରଣ ଡେଲି ଆମର ଶାଗ ଖାଇଲେ ଦେହରେ ଭଲ। ଆଉ ଆମ ଇଆଡେ ବି ଶାଗ ସବୁ ପ୍ରକାର ଶାଗ ଲଗା ହୋଉଚି। ତମେ ଯାଅ ଯୋଉ ଦିନ ଯୋଉଟା ତମକୁ ଦରକାର ମତେ ଟିକେ ଆଗୁଆ କହିଦବ ତ ବିକ୍ରି ହେଇଯାଉଚି ନା ଲୋକ ବି ଆ ସିକି ନେଇଯାଉଚନ୍ତି ଯୋଉ ହାଟକୁ ମାନେ ଅଧିକ ଆକାରରେ ହୋଉଚି ବୋଲି ହାଟ ଯୋଉ ଲୋକମାନେ ଆସିକି ବି ନେଇଯାଉଚନ୍ତି। ତମେ କହିଲେ ମୁଁ ତମ ପାଇଁ ଶାଗ କି ଯୋଉ ଦିନ ଯୋଉ ପନିପରିବା ହେଲା ସେ ସବୁ ରଖିଥିବି ତମେ ଏଇଠୁ ନେଇକି ଏଥର ଖା ଆଉ ମାର୍କେଟ ଜିନି ତ ଆଣ ନା ଯୋଉଦିନ ଯେହେତୁ ଆମ ଗାଁ ପାଖ ତମ ଗାଁ। ତମେ ଆସିକି ବି ନେଇପାରିବ କାହାକୁ ବି ଛୋଟ ଛୁଆଙ୍କୁ ପଠେଇଲେ ବି ସେମାନେ ନେଇପାରିବେ। ମତେ କହିଦବ ଆଉ ଜମା ବି ମାର୍କେଟ ଜିନିଷ ଖାଅନା। ତମେ ଯୋଉ କହିଲ ଝୁଡୁଙ୍ଗ ହେରିକା ଏଥର ସବୁ ପଚି ଯାଉଚି। ଏ ସବୁ ସାର ଜିନିଷ ଔଷଧ ଜିନିଷ ପଡୁଚି ନା ସେ ଗୋ ଟେ ଦିନ ଫ୍ରେସ୍ ରହୁଚି ତା ପରଦିନ ପଚି ଯାଉଚି। ଆଉ କିନ୍ତୁ ଆମ ଘରୋଇ ଜିନିଷ ଦେଖିବ ବାଡି ଜିନିଷ ତମେ ପାଞ୍ଚ ଦିନ ରଖିଲେ ସୁ ହୁଏ ତ ଶୁଖିଯିବ ଟିକେ କିନ୍ତୁ ପଚିବନି କି କିଛି ଖରାପ ହବନି।
ହଁ ବଜାରକୁ ତ ଏଁ ସବୁ ଦି ପ୍ରକାର ଲେଖାଏ ତିନି ପ୍ରକାର ଲେଖାଏ ସବୁ ପରିବା ଆସୁଚି ଯେ କୌଣସି ଜିନିଷ ସୋଉଦା ହୋଉ କି ପରିବା ହୋଉ। ଆମର ପୋଟଳ ଦେଖିବୁ ଦିଟା ଆସୁଚି ଗୋଟେ ଚାଲାଣ ପୋଟଳ ଆସୁଚିକ ଆଉ ଗୋଟେ ଛୋ ଟ ଛୋଟ ଆକାରର ପୋ ଟଳ ଆସୁଚି ସେଇ ଛୋଟ ପୋଟଳଟା ଖାଲି ଟିକେ ସୋରିଷ ତଲ ଦେଇକି ଭାଜି ଦେଲେ କେତେ ସୁନ୍ଦର ଲାଗୁଚି। କିନ୍ତୁ ସେ ଚାଲାଣ ପୋଟଳ ତାକୁ ଯେତେ ତେଲ ଦେଲେ ବି ସେ ସେମିତି ଠିଆ ହେଇଥିବ ଟିକେ ବି ନରମୁନି। ସେଇ ପୋଟଳ ସେଥିରେ ଏତେ ମାତ୍ରାରେ ସାର ଦିଆ ହଉଛି ଏତେ ମାଷ୍ଟାରେ ରାସାୟନିକ ଅ ଗୁଣ୍ଡ ଛିଞ୍ଚା ଯାଉଚି ଯେ ପାଟିକି ସ୍ଵାଦ ବି ଲାଗୁନି ସେ ଜିନିଷ ସବୁ। ମୁଁ ବହୁତ୍ ଆଡେ ଖୋଜିଲି ଆମ ଯୋଉ ଛୋଟ ଛୋଟ ଯୋଉ ଦେଶୀ କାଙ୍କଡ ତମର ସେପଟେ ଦେଶୀ କାଙ୍କଡ ମିଳିବ କି ଛୋଟ ଛୋଟ ଦେଶୀ କାଙ୍କଡ?
ହଁ ଆମର ଏପଟେ ଟିକେ ଜ ତ ପାହାଡ଼ କଡ଼ ମାନଙ୍କରେ ଅଧିକାଂଶ ବିଲ ହେଲା କି ଯୋଉଠି ବୁଦା ଜାଗା ସବୁ ଦେଖିବ ସେଇ ଦା ଜିନିଷ ପୁରା ମିଳୁଛି। ଆମର ବା କହୁଛି ଏପଟେ ସବୁ ଦେଶୀ ଜିନିଷ। ମାନେ ଏମିତି କିି ଏ ଅ ତମ ଆଡେ ଛ ଯୋଉ ପାଳ କ ସବୁ ଗଦା ଅଛି ନା ନାଇଁ ଯୋଉ ଛତୁ ହୁଏ ଯୋଉ ଦେଶୀ।
ହଁ ଆମର ନିଜ ବାଡ଼ିରେ ବି ଆମ ପାଳଗଦାରେ ଛତୁ ଫୁଟୁଛି ସେଇଟା ବି ଭଲ ଲାଗୁଛି ଖାଇବାକୁ। ସେଇ ଯୋଉ ଛତୁ ଫୁଟିବ ଏବେ ତ ଫୁଟିନି ଏବେ ପାଳ ଯୋଉ ଆମର ଗଲା ବର୍ଷର ଯୋଉ ପୁରୁଣା ପାଳ ଅଛି ଏଇ ଯୋଉ ବର୍ଷ ଶା ଦିନ ହେଲା ଏଇ ବର୍ଷା ଦିନରେ ସେ ପାଳ ଆସ୍ତେ ଆସ୍ତେ ଆସ୍ତେ ଆସ୍ତେ ସେ ପାଣି ରହି ରହି ରହି ରହିକା ପଚିବ। ପଚିଲା ପରେ ସେଇଠୁ ଯୋଉ ପାଳ ଛତୁ ସେଇଟା କୁହନ୍ତି ଦେଶୀ ଛତୁ ତାପରେ ଆମର ବି ବାଡି ମାନଙ୍କରେ ଆମର ପରିଷ୍କାର ସଫାସୁତୁରା ବାଡି ଆମର ଅପରିଷ୍କାର ନୁହେଁ ଆମ ବାଡି ମାନଙ୍କରେ ବି ମଝିରେ ମଝିରେ ଯୋଉଟା କିି ବାଲି ଛତୁ କୁହନ୍ତି ବାଲି ଛତୁ ବି ଫୁଟେ। ଆଉ ସେ ବାର୍ଲି ଛତୁ ତ ତା ସ୍ଵାଦ ତ ଆଉ କହିଲେ ନସରେ ଟିକେ ଲଗେଇବି ଭା ତ କଂସେ ଖାଇ ହେଇଯିବ ସେ ବାଲି ଛତୁ, ଆମର ଏପଟେ ଛତୁ ମିଳିଯାଉଛି, କିନ୍ତୁ ପନିପରିବାଟା ମିଳୁନି ଛତୁଟା ଯେହେତୁ ବର୍ଷକୁ ଥରେ ହଉଛି ଆମର ବଜାରରେ ତ ସବୁବେଳେ ମିଳୁଛି କିନ୍ତୁ ଆମର ଗାଁ ମାନଙ୍କରେ ଏଇ ବର୍ଷା ଦିନେ ସେଇ ବାଲି ଛତୁ, ପାଳ ଛତୁ ଆଉ ଗୋଟେ କୁହନ୍ତି ହୁଙ୍କା ମାନଙ୍କରେ ଯୋଉ ଉଇ ହୁଙ୍କା ମାନଙ୍କରେ ସବୁ ନାଡ ଛତୁ ଫୁଟେ, ଆଉ ଗୋଟେ ଅସନମାଳା ଛତୁ, ଆଉ ଗୋଟେ ଆଣ୍ଠୁଆ ଛତୁ ଏଇ ସବୁ ଜିନିଷ ଆମର ପ୍ରାୟ ଏଠି ବର୍ଷକୁ ଥରେ ଏଇଟା ଆମର ଏପଟେ ମିଳିଯାଉଚି। କିନ୍ତୁ ପନିପରିବା ଆମର ଏପଟେ ଦେଶୀ କିଛି ମିଳୁନି। ଯାହା ସବୁ କିଣିକିିବାକୁ ପଡିବ ଆମର ବଜାରରୁ ସବୁ ସେଇ ଆମର ଇଏ ଜିନିଷ ଗୁଡାକ ମିଳିବ, ହଉ ଦେଖିବା ମୁଁ ତମର ଆଉ ସବୁ କଣ କଣ ସେପଟେ ମିଳୁଛି ମତେ କହିଲ, ମୁଁ ଏକାଥରେ ନେଇ ଆସିବି।
ଏପଟେ ସବୁ ଟିକେ ବେଶୀ ଦେଶୀ ଜିନିଷ କାଙ୍କଡ଼ ମିଳିଲା, କଦଳୀ ଏ ସବୁ ଲଗଉଚନ୍ତି ନା ବାରି ମାନଙ୍କରେ ବିଲ ମାନଙ୍କରେ ବି ଚାଷ କରୁଚନ୍ତି। ଆଉ ସବୁ ଡାଲି ଜାତୀୟ ବି ବିଲରେ ଏବେ ଯୋଉ ମୁଗ ଗଲା ସିଜିନ୍ ସବୁ ମୁଗ ଉଁ ବିରି, ଚଣା ଏସବୁ ବି ଲୋକ କରିଥିଲେ। ସେ ସବୁ ଜିନିଷ ଡାଲି ଜାତୀୟ ଜିନିଷ ବି ମିଳିଯିବ ପୁରା। ଶସ୍ତାରେ ବି ମିଳୁଛି ଯେହେତୁ ଗାଁଉଲି କରୁଛନ୍ତି ସମସ୍ତେ ଉଁ ଘର ଘର ଗାଁ ତ ଟିକେ ଶସ୍ତାରେ ବି ଦଉଛନ୍ତି। ଆଉ ସବୁ ଜିନିଷ ମିଳୁଛି ଦେଶୀ ଜିନିଷ ଯାହାବି ତମର ଦରକାର ଏଇ ଏପଟେ ଆସିକି ନିଜେ ନିଜେ ଆସିକି ସବୁ ଅଁ ବୁଝିକି ସବୁ ରେଟ ସବୁ କମ ରେଟ ରେ ବି ନିଅନ୍ତୁ।
ହଉ ମୁଁ ତାହେଲେ ମୁଁ ତ ଜାଣିନଥିଲି ଏତେ ସବୁ ଜିନିଷ ଏଇଠି ମିଳି ଯାଉଛି ବୋଲି ହାତ ପାଆନ୍ତାର ଯଦି ଏତେ ଭଲ ଭଲ ଜିନିଷ ମତେ ବିନା ସାର ଜିନିଷ ମତେ ମିଳିଯାଉଛି। ତାହେଲେ ମୁଁ କାହିଁ ବଜାରରୁ ବହୁତ ପଇସା ଦେଇକି ଏଇସବୁ ବାଜେ ଜିନିଷ ଆଣିବି। ମୁଁ ହଉ, ମୁଁ ଏଥର କ ମ ମୋ ପାଇଁ ଟିକେ କମ୍ ପଇସା ରଖିଲେ, ମୁଁ ଏଥର ସବୁବେଳେ ସେଇଠୁ ଆଣିବି। ଆଉ ମୁଁ ବି ଚେଷ୍ଟା କରୁଛି, ଯେତେବେଳେ ମୋର ଯାହା ଦରକାର ହବ, ମୁଁ ଯାଇକି ତମ ଘରୁ ଆଣିବି। ଆଉ ବାହାରୁ ମୁଁ କିଛି କିଣିବିନି। ଅ, ହଉ, ମୁଁ ରଖୁଛି, ତାହେଲେ ମୁଁ ଯାଇକି କି ଦେଖା କରିକି ଜିନିଷ ଆଣିବି ଆଉ।
ହୁଁ।